ଆଜ୍ଞା। ହଁ, ନମସ୍କାର।
କଣ କରୁଥିଲେ?
ଏଇ କି, ମାନେ ରୋଷେଇ କରୁଛି।
କଣ ରୋଷେଇ କରୁଛନ୍ତି?
ଭାତ, ଡାଲି, ପୋଟଳ ତରକାରୀ, କୁନ୍ଦୁରୀ ଭଜା।
ପୋଟଳ ତରକାରୀ। ପୋଟଳରେ କଣ, କଣ ଆଇଟମ୍ ହେଇପାରିବ?
ତରକାରୀ, ଭଜା ଗୋଟାଭଜା, ଛ-ଛାଣି ହବ, ଚିପ୍ସ।
ଆପଣଙ୍କୁ ସବୁଠୁ ପୋଟଳ ଆଇଟମ୍ ଭିତରେ, ସବୁଠୁ ସହଜ କୋଉଟା? ଆଉ ସବୁଠୁ କଷ୍ଟ କୋଉଟା?
ଭର୍ତ୍ତା ବି କରନ୍ତି।
ପୋଟଳରେ ପୋଟଳଭର୍ତ୍ତା ତ ମୁଁ କେବେ ଖାଇନି ଟିକେ ପ୍ରୋସେସ୍ ଟା କହିବେ କଣ କେମିତି କରନ୍ତି ଦେଖିବା ମୁଁ କରିକି ଖାଇବି।
ସିଝେଇକି ତାକୁ ମାସ୍ କରିକି ଛୁଙ୍କ ଦିଅନ୍ତି ପିଆଜ ଛୁଙ୍କ।
ଆଛା ପିଆଜ ଛୁଙ୍କ ଯେମିତି ମାନେ ଆଳୁ ଭର୍ତ୍ତା ଯେମିତି
ହଁ ହଁ ହଁ ହଁ ଆଳୁ ବି ପଡେ ପିଅ ପୋଟଳ ଭର୍ତ୍ତାରେ
ଆଚ୍ଛା ମାନେ ତାକୁ ଆଗେ କାଟିକି ତେଲରେ ଭାଜିବା ନା କଣ?
ନାଁ ନାଁ ମୁଁ ପ୍ରେସର କୁକରରେ ସିଟି ଦେଇଦିଏ।
ଆଚ୍ଛା ସିଟି ଦେଇ ଦିଅନ୍ତି ନାଇଁକି ମୁଁ ଥରେ ଭାଜିକି ମୁଁ ନିଜେ ଖାଇଛି ତାକୁ କଣ କରେ ତେଲରେ ଯେମିତି ଉଁ। ହଁ ଭଜା ହି ଭାଜନ୍ତି ତେଲର କଣ୍ ଟିକେ ତାକୁ ଭାଜି ଦିଏ ହେଲା କିି ଭାଜି ଦେଇକି ଦଳିକି କ କଞ୍ଚା ମଞ୍ଚା ଲାଗେ ଖାଇଦିଏ ତାକୁ। ତାହେଲେ କହୁଛନ୍ତି ସିଝେଇକି ଖାଇବାକୁ ଭଲ ଲାଗେ ନାଇ କିି।
ସିଝେଇକି ଭା ଫେର ଛୁଙ୍କ ଦେବା ନା ଖାଲି ସିଝେଇକି। ରସୁଣ ଦଳିଲେ ବି ଭଲ ଲାଗେ ରସୁଣ। ଆଉ ଲଙ୍କା ସୋରିଷ ତେଲ ଲୁଣ ବଢି।
ଆଚ୍ଛା ପୋଟଳରେ ପୋଟଳ କୁର୍ମା ଗୋଟେ କୁହନ୍ତି। ଜାଣିଛନ୍ତି କି ଆପଣ?
ହଁ ଜାଣିଛି କିନ୍ତୁ ମୋର ଭଲ ହୁଏନା ସେଟା।
କେବେ କରିଛନ୍ତି ପେଟୋଳ କୁର୍ମା?
ହଁ କରିଛି କିନ୍ତୁ ଭଲ ହୁଏନା।
ଆଚ୍ଛା ଭଲ ହୁଏନା। ତାର ହଁ ତାର ଆଁ ପ୍ରୋସେସ ଟା ଜାଣିଲେ ହଁ ଭଲ ହବ କିନ୍ତୁ ଆପଣ ଦେଖିବେ ଉଁ ଆପଣ ଯେକୌଣସି ଜିନିଷ ରୋଷେଇ କରିବେ। ରୋଷେଇ ଖାଇବା ଠାରୁ ଆଉ ଆପଣ ହୋଟେଲ ଯାଆନ୍ତୁ କିମ୍ବା କୌଣସି କି ନିମନ୍ତ୍ରଣ କଲେ ଯାଆନ୍ତୁ ଖାଇତେ ଯାହା ବି ହେଲେ ଟିକେ ଅଲଗା ଥିବ ନୁହଁ।
ହଁ ହଁ।
ସାଧାରଣତଃ ଦେଖନ୍ତୁ ଘରେ ଆପଣ ଗୋଟେ ଗୁଗୁନିଟେ କରିଥିବେ ଖାଇବେ ପୁରୀ ଘୁଘୁନଟେ। ଆଁ ଦୋକାନରେ ଆପଣ କିଣିକି ଖାଇବେ ଦୋକାନ ଘୁଗୁନି ଯାହାହେଲେ ଟିକେ ଭଲ ଲାଗିବ। ଏମିତି କାହିଁକି ଦୋକାନ ଘୁଘୁନି ଘର ଘୁଗୁନି ଭିତରେ କଣ ପାର୍ଥକ୍ୟ ରହୁଚି।
ସେ ଡେଲି କରୁଛନ୍ତି ସେ ସେଇଥିରେ ଏକ୍ସପର୍ଟ ଅଛନ୍ତି।
ଗୁଡ ଜିନିଷ ସେ ସେଥିରେ ଏକ୍ସପର୍ଟ ଅଛନ୍ତି ସେଥିପାଇଁ ତାଙ୍କ କାହିଁକି ନା ସେ ସେଇଟା ତାଙ୍କ ହଉଛି ଏକ ହଁ ଯଉଟା କି ପେସା ନାଇଁ କି।
ହୁଁ ହୁଁ।
ତ ଡେଲି ଡେଲି ସେମାନେ କରୁଛନ୍ତି ଆମ କଣ ଆମେ ଘର ଏ ଆଜି ଏଟା ଆଇଟମ ହେଲା କାଲି ସେଟା ହେଲା। ତ ସେଥିପାଇଁ ଟିକେ ଏପଟ ସେପଟ ହବ ନାଇଁ କି। ହଉ ଆଉ କଣ ଆଇଟମ୍ ଗୋଟେ କହିଲେ।
କୁନ୍ଦୁରୀ ଭଜା।
କୁନ୍ଦୁରୀ ଭଜା। କୁନ୍ଦୁରି କେମିତି ତାକୁ ଗୋଟାରୁ ଫାଳ କରନ୍ତି ନା କୁଚକୁଚ କରିକି।
ଇ କିି।
ଆଉ ଗୋଟେ କୁନ୍ଦୁରିକୁ ଛୋଟ ଛୋଟ କରିକି ଯେମିତି କଲରାକୁ କାଟନ୍ତିନି।
ହଁ ହଁ।
ସେଇ ଟାଇପର କେବେ ଭଜା କରିଛନ୍ତି?
ନା।
ମୁଁ ମୁଁ ତାକୁ ସେମିତି ମୁଁ ନିଜେ କରିକି ସେମିତି ଖାଇଛି।
ଆପଣ କଣ ପଢ଼ୁ ପଢୁଛନ୍ତି କି ମେସରେ ରହୁଛନ୍ତି।
ବୁକ୍ କରୁଛି ମୋର ନ୍ୟୁଲି ମ୍ୟାରେଡ଼୍ ଏଇ ବର୍ଷେ ହେବ ସରିଛି ବାହାଘର। ହୁଁ ଆଉ ଠି ମୁଁ ଭଦ୍ରକ ରେ ରହୁଛି।
ଆଉ ନିଜେ ରୋଷେଇ କରନ୍ତି।
ହଁ ମୁଁ ନିଜେ ରୋଷେଇ କରି ଖାଏ ମୁୁଁ କାଇନା ଯେହେତୁ ଅ ବାହାରେ ତ ଖାଇବା ପାଇଁ ମା ମନା କରନ୍ତି। ହଁ ବାହାରେ ଯୋଉ ଦିନ ଖାଇଥିବି ଟିକେ ପେଟ ବିଗିଡି ଯିବ ମୋର କାହିଁକି ନା ବାହାରେ ବେଶୀ ଜଙ୍କ ଫୁଡ ପୋଡା ତେଲରେ କରନ୍ତି ଆପଣ ଦେଖିବେ କେ ବାହାରେ କେବେ ଖାଇଲେ ଦେଖିବେ କ ରୋଷେଇ ଷା ହୋଟେଲମାନଙ୍କୁ ତ କାହାକୁ ଛାଡ଼ିବେନି କିନ୍ତୁ ମୋର ଗୋଟେ ସାଙ୍ଗର ହୋଟେଲ ଥିଲା ମୁଁ ଯାଇଛି ଠିକ ଅଛି। ତ ସେଥିପାଇଁ ସେ ପୋଡା ତେଲରେ ଘୋର କରନ୍ତି, ଆମେ ଜାଣିପାରନ୍ତିନି ଆମେ ଦେଖନ୍ତି କଣ ଆମ ଯିବା ଉପରେ ଆମର ଇଏ ସଵାଦ ଆସିଲେ ଆମେ ଖାଇବା କିନ୍ତୁ ପ୍ରକୃତ ସେଇଟା ପେଟ ଭିତରକୁ ଗଲେ ପେଟ ଭିତରେ ଯୋଉ ଇନଫେକ୍ସନ୍ ହେଇକି ତାଙ୍କ ଯେଉଁ ବେମାର ଫେମାର ହୁଏ, ସେଇଟା ପଛରେ ଜଣାପଡ଼ ଆଉ କଣ
ହୁଁ ହୁଁ ଆଜିିକାଲି ବେଶୀ ଲିଭର ଅ ସମସ୍ୟା ବାହାରୁଛି ଏଇ ବାହାର ଖାଦ୍ୟ ପାଇଁ।
ଗତ ଦଶ ବର୍ଷ ତଳକୁ କୋଡ଼ିଏ ବର୍ଷ ତଳ ଆପଣ ଯାଆନ୍ତୁ ଦେଖିବେ ସେତେବେଳେ ଯୋଉ ଆମେ ପରିବା ଖାଉଥିଲେ ଯେତେବେଳେ ତାଜା ପରିବା ଏତେଟା ସାର ମସଲା ଯେତେକ ସବୁ ଜିନିଷ ମିସୁନଥିଲା। ଆପଣ ଫସଲ ଆପଣଙ୍କ ଗାଁରେ ହଉ କିମ୍ବା ଆପଣଙ୍କ ଘରେ ହଉ କିମ୍ବା ଆପଣଙ୍କ ଜେଜେ ହଉ କି କରିଛନ୍ତି କିମ୍ବା କରିବାର ଦେଖିଛନ୍ତି।
ହଁ।
ଆଜ୍ଞା।
ନା ଆମର ଜମି ସବୁ ଭାଗ ଦେଇ ଦେଇଛନ୍ତି ନିଜେ କରନ୍ତିନି
ହୁଁ କୋଉଠିକି ଆରିଆ ଆପଣଙ୍କର?
ଆମର ଆଉର କଥିଲା ଘର
ସାର୍ ଆଲା ହେଲେ ଟାଉନ ରେ ବଧ ଆପଣ ରହୁଥିବେ, ଆଉ ନାଇଁ କି ନା ଟାଉ ଗାଁ ଆ ଗାଁରେଆ ର ହେଉଛନ୍ତି।
ତାଙ୍ଗ
ଗାଁ ଦିର ନାହି
ହୁଁ।
ଯାହା ହଉ ଭଲ ମୁଁ ତ ରାଉରକେଲାରେ ମୁଁ ସମୟ କଟେଇଛି ରାଉରକେଲାରେ ମୁଁ ପାଖାପାଖି ଚାରି ପାଞ୍ଚ ବର୍ଷ କଟୁଛି ମୋ ପିଲାବେଳ ସେଠି
ହଁ।
ହ ଏଠି ବାସନ୍ତୀ ଅଛି ଗୋଟେ ଜାଗା ଜାଣିଥିବେ ବୋଧେ ଆପଣ?
ହଁ ସୁଖିରା
ବାସନ୍ତି ଘର କି?
ହୁଁ।
ହୁ।
ହଁ ବାସନ୍ତିରେ ଘର
ସେଠି ଦେଖିଥିବେ ଆମେ ଆଗରୁ ରହୁଥିଲୁ ଗୋପବନ୍ଧୁ ପଲ୍ଲୀରେ ରହୁଥିଲୁ ଠିକ୍ ଅଛି।
ହଁ।
ତ ଏଇଟା ହଉଛି ଆଉ କଣ
ଆଛା।
ରାଉରକେଲାରେ କଣ କିଛି କୁହନ୍ତୁ, ରାଉରକେଲା ବିଷୟରେ ଆପଣ ସହର ବିଷୟରେ?
ରାଉରକେଲା ତ ଷ୍ଟିଲ୍ ସିଟି ଆଉ। ବହୁତ ଇଏ ମାନେ ବହୁତ ଗ୍ରୀନ୍ ସିଟି ବହୁତ କ୍ଲିନ ସିଟି ବହୁତ ସୁନ୍ଦର, ବହୁତ ସଫା, ଆବୁ ଆଉ ଏ ବ-ବ ସେଠି ବହୁତ ଏଜୁକେଟେଡ ଲୋକ ରୁହନ୍ତି। ଆଉ ସେଠି ବହୁତ ମନ୍ଦିର ଫନ୍ଦିର ବି ଅଛି।
ରାଉରକେଲାରେ ହକି ଯୋଉ ରେ ଯେମିତିକି ହକି ଷ୍ଟାଡିୟମ ଗୋଟେ ଖୋଲା ହେଇଥିଲା, ଜାଣିଚନ୍ତି କି ତା ବିଷୟରେ ବି ଜାଣିଚନ୍ତି?
ହଁ ହଁ ହକି ଯୋଉ ବିଶ୍ଵର ସବୁଠୁ ବଡ ହକି ଷ୍ଟାଡିୟମ।
ସେଇଟା ହେଲା ଅର୍ଜିନାଲ ନାହିଁ କି?
ମୁଁ ଯାଇଥିଲି ହକି ୱାଲ୍ଡ କପରେ ମ୍ୟାଚ୍ ଦେଖିବା ପାଇଁ କେତେଟ
ସେ ମେଜ୍ ବିଷୟରେ କିଏ କିଛି ଟିକେ ଏକ୍ସପିରିଏନ୍ସ ସେୟାର କରିବେ?
କିଛି ନାଇଁ, ଏ ଏତେ ମାନେ କ୍ରିକେଟ ଯେମତି ଷ୍ଟାଡିୟମରେ ଦେଖିବାକୁ ଭଲ ଲାଗେ ହକିଟା ସେମତି ଲାଗେ ନିଏନି ଆଉ ମୁଁ ଟିକେ ହକି ବୁଝି ବିି ପାରେନି, ତ ସେଥିପାଇଁ। ଆଉ ମୁଁ ଯୋଉଦିନ ଦେଖୁଥିଲି ଇଣ୍ଡିଆ ହାରିଗଲା ମ୍ୟାଚ।
କିନ୍ତୁ ଆମର ଜାତୀୟ ଖେଳ ହକି। ନାଇଁ କି? କିନ୍ତୁ ହକ ହକିକୁ ଶହେରୁ ବୋଧେ ଦଶ ପ୍ରତିଶତ ଲୋକ କି କୋଡିଏ ପ୍ରତିଶତ ଲୋକ ତାକୁ ଦେଖୁଥିବେ
ଆଉ ସୁନ୍ଦରଗଡ଼, ସୁନ୍ଦରଗଡ଼ ଡିଷ୍ଟ୍ରିକରୁ ହକି ପ୍ଲେୟର ବହୁତ ଅଛନ୍ତି ନ୍ୟାସନାଲ୍ ଟିମରେ, ସେଠି ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟରେ ହକି ବେଶୀ ଖେଳନ୍ତି। ସେଥିପାଇଁ ସେଠି ଷ୍ଟାଡିୟମ ହେଇଛି। ହୁଁ। ହୁଁ।
କିନ୍ତୁ ଖେଳ ବିଷୟରେ ଆପଣ ଦେଖିବେ ସତୁରି ପ୍ରତିଶତ ଲୋକ କ୍ରିକେଟକୁ ବେଶୀ ଦେଖନ୍ତି।
ସତୁରୀ ନୁହେଁ, ନବେ ପ୍ରତି
ହଁ, ନବେ ବି ପ୍ରତିଶତ କହିଲେ ଚଳିବ। କିନ୍ତୁ ନ୍ତୁ ଉମ୍ ଜାତୀୟ ଖେଳ ମୁଁ ଭାବୁଛି, କ୍ରିକେଟ ବୋଧେ ହେଇଥିଲେ ଭଲ ହେଇଥାନ୍ତା।
ହଁ ଆହୁରି ବେଶୀ
କାହିଁନା ଯୋ ଆମେ ବି ଗୋଟେ ଗର୍ବ କରିଥାନ୍ତେ, ହଁ ଆମ ଜା ଜାତିର ଖେଳ ଆମ କ୍ରିକେଟ୍, ଆମେ ସମସ୍ତେ ତାକୁ ଭଲ ପାଉଚେ ହୁଁ ଘରେ ଘରେ ପରିଚିତ। କିନ୍ତୁ ଆପଣ ଦେଖନ୍ତୁ, ଉଁ ବର୍ତ୍ତମାନ ଜେନେରେସନ୍ ପିଲାଙ୍କୁ ଦେଖନ୍ତୁ ହକି ଆପଣ ଜାଣିନଥିବେ ହକି କେମିତି ଖେଳାଯାଏ? ହକି କଣ ତାର ବଲ୍ କଣ, ବାଡି କଣ, ସେମାନେ ଜାଣିନଥିବେ।
ନାଉ
ହୁଁ ସାଧାରଣତଃ ଛୋଟ ଛୋଟ ଛୁ କହେ ମୁଁ ବ୍ୟାଟ ବଲ ଦିଅ ଚାଲ ଖେଳିିବା।
ମୋ ପୁଅ ବି, କ୍ରିକେଟ ତାର ପୁରା ଓ
ମୁଁ କହୁଛି, ମୁଁ ବି ଗୋଟେ ମୁଁ ବି ଖେଳେ, ମୁଁ ଆଜ୍ ଏ ଅଲରାଉଣ୍ଡର ହିସାବରେ ଖେଳେ ହେଲାକି।
ହଁ ହୁଁ।
ସେଥିପାଇଁ ହକିଟା ତାହେଲେ ଏମିତି ହଉଛି କଥା। ଠିକ ଅଛି, ରାଉଲକେଲାରେ ଆପ ଆପଣଙ୍କର ତାହେଲେ ହେଲା ସବୁଠୁ ଭଲ ଜିନିଷଟାକୁ ଯୋଉଟାକି ଫେମସ୍ ଜିନିଷ ସବୁଠୁ ବଡ଼ ଷ୍ଟାଡ଼ିୟମ୍, ହକି ଷ୍ଟାଡ଼ିୟମ୍ ଉପସ୍ଥିତ ରାଉରକେଲାରେ। ବହୁତ ବଢ଼ିଆ ଜିନିଷ ଆଉ ରାଉଲକେଲା ବିଷୟରେ କିଛି କୁହନ୍ତୁ। ଆଜ୍ଞା, କୁହନ୍ତୁ। ତ ରାଉଲକେଲା ବିଷୟରେ କିଛି ହୁଁ ଷ୍ଟିଲ୍ ପ୍ଲାଣ୍ଟ ଷ୍ଟିଲ୍ ପ୍ଲାଣ୍ଟରେ ଆପଣ ବହୁତ ଷ୍ଟିଲ୍ ପ୍ଲାଣ୍ଟ ଥିବ ନାଇଁ। ରାଉରକେଲା ଷ୍ଟି
ହୁଁ ଗୋଟେ ତ ଗୋଟେ ତ ଷ୍ଟିଲ ପ୍ଲାଣ୍ଟ। ହଁ ଗମେଣ୍ଟର ଯୋଉଟା। ଆର୍ ଏସ୍ ପି।
ଗମେଣ୍ଟ ରୁ ଯୋଡେ ସେଇଟା ଗୋଟେ ହୁଁ। ସେଠି ଦେଖିବାକୁ ଗଲେ ତ ଷ୍ଟି ପ୍ଲାଣ୍ଟ ଟା ନହେଲେ ଗର୍ମେଣ୍ଟ କିନ୍ତୁ ତା ଅଛି ତା ଭିତରେ ଭେଣ୍ଡରେ ବି କିଛି ପିଲା କାମ କରନ୍ତି, ଆପଣ ଜାଣିଚନ୍ତି?
ହଁ ଜାଣିଚି ମତେ ଭଲରେ କିଛି ଜାଣିନି।
ହଁ।
ଆପଣ କଣ ହାଉସ୍
ଆଜ୍ଞା।
ଆଜ୍ଞା। ହାଲୋ।
ହାଲୋ ଆଜ୍ଞା ହଁ।
ହଁ- ହଁ।
ଆପଣ ଚାକିରି
ନା ନା କରିନି କିଛି। ନା କରିନା କରିନି ହାଉସ ୱାଇଫ୍। କରିନି ହାଉସୱାଇଫ। ହଁ। ହଉ।
ବର୍ତ୍ତମାନ ସମୟ ସମୟ ଇଏ କହିବେ, ମୁଁ କଲ୍ ବ୍ୟାକ
ହଉ। ଏବେ ତ ସମସ୍ତେ ଖାଇବେ। ମୁଁ ସେଇ ସ ସନ୍ଧ୍ୟାରେ ଆଜ୍ଞା ସନ୍ଧ୍ୟାରେ